ହୁ ହିଁ। କହ ।
ହଁ କଣ କରୁଥୁଲ?
ଏ ଦେଖୁନ ଛୁଆରେ ଏମି ଚଗଲା ହଉଛନ୍ତି ଯେ ମୁଣ୍ଡ ଖରାପ କରିଦେବେ।
ଆ ଖାଇସାଇିଲୁଣି?
ହୁଁ ଖାଇସାରିଣି। ମୁଁ ଯାଇଥିଲି ଜଣ କର ତଳିପଡିଲା। ପିଲରେ ତାର ଫାର ହୁଁ ଦିଆ ହେଇକି ସେ ଆସୁ ଆସୁ ସାଢ଼େ ଗୋଟେ ଦିଇଟା ହେଲା ଆସି ଗାଧେକି ଖାଇକି ଏଇନା ଖାଇଲି ଆଉ ।
ହଁ ଆମର ଗୋଟେ ଭୋଜି ଥିଲା ଆମର ଗୋଟେ। ଭୋଜି ଥିଲା ଆମେ ଯାଇଥିଲୁ। ଆମର କେନ୍ଦ୍ରରରେ ଥିଲା ଭୋଜି । ଆଉ ସେ ଖାଇକି ଆଙ୍କର ମୋର ପଳେଆଇଲୁ ଏଠି ଘରେ ଛୁଆଙ୍କ ପାଇଁ ପଖାଳ ଆଳୁ, ଭାଜି ଦେଇଥିଲି ପାମ୍ପଡ, ଛାଣି ଦେଇଥିଲି ଛୁଆ ତାଙ୍କର ଘରେ ଖାଇଲେ ଆମେ କେନ୍ଦ୍ରରରେ ଖାଇକି ଆଇଲୁ ଅରୁଆ ଭାତ ଡାଲମା ଖଟା
ତ ପୁଅ ଆଉ କଣ ହାତ କଣ କୋଉଠି ପଢିଥିଲା ଭଲ ହେଲାଣୀ?
ଓଁ ହଁ ସିଏ ଯୋଉ ଗାଡିରୁୁ ପଡିଥିଲା ସେ ଭଲ ହେଇଗଲା ସେ କିଛି ହେଇନଥିଲା ଖାଲି ଟିକେ ଆଞ୍ଚୁଡି ହେଇଯାଇଥିଲା ଆଉ ଭଲ ହେଇଗଲା।
ଆ ଜନ ପୁଅର କଣ ହେଲାଣି, ଭଲ ହେଲାଣି?
ହଁ ସେ ତାର ତ ସେ ଗୋଟେ ଥର ବାନ୍ଧିକି ଆଉ ଗୋଟେ ଥର ବାନ୍ଧିଛନ୍ତି ଆଉ ଫିଟେଇ କି ଆଉ ଟିକେ କମ୍ ଟିକେ ଅଳ୍ପଭଲ ଅଛି ଆଉ। କାମାକ୍ଷା କାମାକ୍ଷରେ ବାନ୍ଧୁଛନ୍ତି ସେ କାମାକ୍ଷା
ହ ଖରାପ ବେଳ ଭଲ ନଛ
ହଁ ସେଇ ରଜରେ ତ ପଡିଗଲା ।
ହୁଁ ଆ ସେ ଥିଲୁ ବାଦୁ
ହଁ ମୁଁ ଥିଲି ପଡିଗଲା ଆଉ।
ଆଉ ଇଏ ବଗା ବାବୁ କୁଆଡେ ଯାଇଛନ୍ତି?
ଆ ସିଏ ସିଏ ଶୋଇପଡିଛନ୍ତି ଆମେ
ଉ ହୁଁ ଆଉ ଦେଇ ତୋ ପୁଅ ଦିଟାଅଙ୍କ?
ଆଉ ସିଏ ସାନ ଟା ତାର ପାଠ ଲେଖୁଛି ନା ଟିଉସନ ଯିବ ତ ତାକୁ ଦେଇଛନ୍ତି ଟାସ୍କ। ଲେଖୁଛି ବଡ ତାର ଦଶମ ହେଲା।
ହୁଁ ଆର ଯୋଉ ବଡ଼ର?
ବଡ ଆଇସି ପ୍ଲସ୍ ଠୁ ପରୀକ୍ଷା ତ ସରିଛି ତାର ପ୍ଲସ୍ ଟୁ ଆଉ ସ ଇଞ୍ଜିନିୟ ପଢିବ ଆଉ ।
ତୋ ବସ ସଇଲା?
ପ୍ଲସ ଟୁ ଆଇସି ସରିଲା ।ଏସ୍ ଟୁ ଆଟରେ ପଡୁଥିଲା।
ଏଇ ବର୍ଷ ଯେ ଏଇ ବର୍ଷଥିଲା କି?
ନାଇଁ ଆର ବର୍ଷଠୁ ଦେଲାଣି ସରିଲାଣି ସେ ଗୋଟେ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ କୋଚିଂ ନେଉଥିଲା ।ସାତ ଆଠ ମାସ।
ଓ ହୋ।
ସେ ସରିଲା ଏଣ୍ଟ୍ରାନ୍ସ ପରିକ୍ଷା ଆଉ ଗୋଟେ ଓଜେଇ ପରୀକ୍ଷା ଦେବ ତାପରେ ଇଞ୍ଜିନିୟରିଂ ଆଡମିସନ କରିବ।
ଆଉ ନହେଲେ ହେଠିକା ଖବର କଣ ସବୁ? ଏ ଯୋଉ ତା ନା କଣ ତମ ଘର ପାଖରେ? ଯୋଉ ଆସେ ତାଙ୍କ ନା କଣ? ଉଁ ମାଇଙ୍କର କଣ ହବ ସିଏ ଜ ନା ପୁଅ କଣ ତାଙ୍କ ନା କଣ?
କି କିଏ କହି
ତୋର ମାଇଁ ହବନି ମାାଇଙ୍କ ପୁଅ ନା କଣ କହନି ଦିଖିଆ?
ପ୍ରଭାସ ପ୍ରଭାତ।
ହଁ ପ୍ରଭାତ ଯେ
ହଁ ସିଏ ଏଇନା ଏସି କାମରେ ବ୍ୟସ୍ତ ଅଛନ୍ତି ତାଙ୍କ ସେ ଏସି କାମ ଜାଣିଛନ୍ତି ତ। ନା ସେ ଏଇନେ କା ଯୋଉ ଖରାଦିନ ଏସିି ସବୁ ଖରାପ ହେଉଛି। ସେ ସେହି କାମରେକା ଅଛନ୍ତି ସେ ଏସି କମ୍ପାନୀରେ ଚାକିରି କରିଛନ୍ତି।
ସେ ଆଗରୁ ବା କଣ ଏସିରେ ଥିଲା କି?
ହଁ ସିଏ ନଥିଲେ କିନ୍ତୁ ଏସିି ଟା ଶିଖିଗଲା ପରେ ସେ କମ୍ପାନୀରେ ସେ ଜଏନ୍ କରିଗଲା।
ଆଗରୁ ଇଏ କ ତାଙ୍କର ସେ ସବାମୀ ସ୍ତ୍ରୀ କାମ କରୁନଥିଲେ?
ତାଙ୍କ ସ୍ତ୍ରୀ କ ସୁଇମିଂ ଟିଚର ଅଛନ୍ତି। ସିଏ ସେଠି ହ ସିଏ ତ ଭୁବନେଶ୍ୱର ରେ ଡି ପି ଏସ୍ ରେ।
ହୁଁ । ଆଉ ତ ସେ ମାଇଁ ମାଇ ସ ଭଲ ଅଛି ।
ହଁ ସିଏ ଟିକେ ଯାଇଛନ୍ତି। ତାଙ୍କ ଝିଅ ଘରକୁ ତାଙ୍କ ଝିଅ ଘର ଟିକ କାମ ନଥିଲେ ତ ତାଙ୍କ ଝିଅର ଦିଅ ରଖିଏ ମରି ଯାଇଥିଲେ ତାଙ୍କ କାମରେ ଯାଇଥିଲେ ଅଛନ୍ତି ସେଇଠି ଆଉ
ହୁଁ ହୁଁ ହଁ ଆଉ ଇଏ ଯୋଉ ପୁଟୁ ପୁଟୁ ସେ ବାହାିଲ କି ଚାରି ଦିନ କଣଟା ଚାରି ଦିନ ଚକନା କଣଟା?
ହଁ ଚାନ୍ଦିନ ଚୌରେ ସିଏ ବା ଚାକିରି କରିଛନ୍ତି ହାଇକୋର୍ଟରେ। ହଁ ସେ କେବେଠୁ ଚା ଖିରି କଲେଣି ନା?
ହୁଁ ହୁଁ ଚାକିରି ତାନେ ପୁଟୁ ପାଇଗଲା ହେଇ
ହଁ ସେ ଟାଇପିଷ୍ଟନ ଯୋଉ ଇଏରେ ପାଇଗଲେ ସେ କରିଛନ୍ତି ନା ଟାଇପିଷ୍ଟନ ସବୁ କରୁଛନ୍ତି।
ହୁଁ ହୁଁ । ଆଉ ତମ ତୋ ବଡ ନଣନ୍ଦ?
ସିଏ ଅଛନ୍ତି ଯୋଉ ତାଙ୍କ ଶାଶୁ୍ଘରେ ସେ ଅଛନ୍ତି। ସିଏ କିଛି ଚାକିରି କରିନାହାନ୍ତି ସିଏ ତାଙ୍କର ତ ଅଛନ୍ତି ନା ଦିଅର ଚାକିରି କରିଛନ୍ତି ନା ନଣନ୍ଦ ତାଙ୍କ ଶାଶୁଙ୍କ ପେନସନ୍ ତାଙ୍କର ଆଉ କଣ ସୁବିଧା ଅଛି ସେ ଚାକିରୀ କରିବେ।
ତାଙ୍କ ତାଙ୍କ ଜ୍ବାଇଁ ବା କଣ ହେଇ ହେଇଥିଲା?
ହଁ ସିଏ ଭାଇ ତ ଚାଲିଗଲେ ଆଉ।
କଣ ମଝିରେ କଣ ହେଇଥିଲା ତାଙ୍କର?
ତାଙ୍କର ହାର୍ଟଷ୍ଟୋକ ହେଇଗଲା ଆଉ।
ତାଙ୍କର ପିଲା ଛୁଆ କେତୋଟି?
ତାଙ୍କର ଖାଲି ତାଙ୍କର ତ ଗୋଟେ ଝିଅ ଆଉ ସାନର ଗୋଟେ ଝିଅ।
ଉଁ ପୁଟୁ ର ବି ପୁଅ ନାହିଁ?
ନା ସେ ଝିଅ ଆଉ।
ଆଉ ଏଇନା ଏଇନା ଆମ ଗାଁ ଆଡେ ଆଉ ଆସିବୁନି?
ହେ ନା ରଜକୁ ଯାଇଥିଲି ତ ଆଉ ରଜରେ ତ ରଜ ମହୋତ୍ସବ କରି ଆଇଲି ଆଉ ଲାଇନି କଟି ଯାଉଛି ମୁଁ କେମିତି
ହୁଁ ଜାନୁ ଟା କହୁଥିଲା ରଜକୁ ଆସିବ ବୋଲି କାଇଁ ଆସୁ ନେଇ।
କାଇଁ ଆଇଲାନି ବୋଧେ ସେ ଆସିବ ଜନ୍ମଦିନକୁ ଆସିବ।
ତା ଝିଅର?
କହୁଥିଲା ତ ଜନ୍ମଦିନକୁ ଆସିବ ବୋଲି ଝିଅର।
ଟା ଝିଅ ଜନ୍ମଦିନ କେବେ କି?
ତାର ଫେବୃଆରୀ ମାସରେ ପଡ଼ିବ ଆଉ।
ହଁ ଆହୁରି ବହେ ଦିନ୍।
ଆ ସେତିକି ବଳିଆ ବୋଧେ ସେ କହୁଥିଲା ତା କି ଆଣି ତା ପୁଣି ଯଦି କଣ ତାର ଚେଞ୍ଜ କରିବ।
ହୁଁ ଆଉ ଇଏ ତାନେ ଯୋଉ ରିଙ୍କି ତାଙ୍କ ଗାଁରେ ଅଛି କାମକ୍ଷା ରେ ନା।
ହଁ ସେଉ ପୁଅର ଥରେ ଖୋଲା ହେଇକି ବନ୍ଧା ହେଲାଣି। ଆଉ ଦି ଆଉ ଦି ତିନି ଥର ଖଣ୍ଡେ ବନ୍ଧା ହବ ଆଉ ଟିକେ ତିନି ଭାଗରୁ ଭାଗେ ଟିକେ ଭଲ ହେଇ ଆସିଛି ଆଉ ଦି ତିନି ଥର ବାନ୍ଧିଲେ ସେ ପୁରା ଠିକ ହେଇଯିବ ଆଉ।
ହୁଁ ଆଉ ଯୋଉ ତାନେ ଯୋଉ ଜନ୍ ଆସିନଥିଲା ନା ଆସିକି ପଳେଇଲା?
ଜନ୍ ଆସିଥିଲା ନା ଆସିକି ପଳେଇଲା ତାର ସେ ଦେଖି ଦେଇକି ପଳେଇଲା ଆଉ ତାର ଛୁଟି ନାଇଁ।
ହୁଁ। ତାନେ ଏଇ ଖୁଡି ଆଉ ଯାଇନି ବୋଧେ ଯାଇନି ସେଠିକି?
ନା ସେ ପିଙ୍କି ଏକୁଟିଆ ପା।
ହୁଁ। ହଁ ହଉ ଏ ଛୁଆ ଟା ଭଲ ହେଇଯାଉ।
ହୁଁ ପିଙ୍କି ଏକ କୁଟିଆ ଅଛ ଝିଅ ଟାକୁ ସମ୍ଭାଳିଲା ବେଳୁ ଝିଅ ପିଛରେ ଜଣ ଦରକାର ନା।
ଡ଼ା ଲାଗି ଯାଇଛି?
ହଁ ଆମର ପୁରା ନୂଆ ଘର ହେଇଗଲା ଯୋଉ ଉପରେ ସବୁ ଭଡ଼ା ଲାଗିଗଲା ଉପରେ ଯୋଉ ହଁ ନୂଆ ଘର ଯୋଉ ହେଲା ନୂଆ ଘର ଟା ପୁରା ଉପରେ ତଳ ଦି ଟାଙ୍କ ହେଲା ନା ତଳେ ଆମେ ରହିଲୁ ଉପର ଭଡ଼ା ଲାଗିଲା।
ମୁଁ ଯାଇନି ଦେଖିନି କି ଉପର ଘରର ସବୁ ଗୁରା ଭଡା ଲାଗିଯାଇଛି?
ହଁ ଆଉ ଯୋଉ ନୂଆ ଯୋଉ ହେଲା କଣ ତମ ହଁ ହଁ ତମେ ଦେଖିଛ ହଁ ଏ ଯୋଉ ହଁ ଉପର ଉପରେ ଲାଗିଯାଇଥିବା ସବୁ ସବୁ ଘ
କେ କେତେଟା କ୍ୱାଟର ଚାରାଟା?
ଚାରିଟାଛା ତିନିଟା ଫ୍ୟାମିଲି ଫ୍ୟାମିଲ ଆଉ ଗୋଟେ ବ୍ୟାଚଲର।
ଉୁଁ ହୁଁ ତିନିଟା ମାନେ କେତେନେଖା ଭଡା ଦଉଛନ୍ତି ସବୁ।
ହଁ ଏ ସେଇ ଯାହା ଉପରେ ଯୋଉଟା ନୂଆ ଏବେ ହେଇଚି ଦଶ ହଜାର ହଉଚି ଆଉ ବାକି ଏଇ ଦି ଟା ମିଶେଇ ଦଶ ହଜାର କୋଡିଏ ଉପରୁ ଆଉ
ନାଇ ଜଣଗା କେତେ ନେଖେ ସେଜୁଲ୍
ଜଣ ଜଣଙ୍କା ପାଞ୍ଚ ହଜାର ଆଉ ଆଉ ଇଲେକ୍ଟ୍ରି ପାଣି ଅଲଗା।
ଉୁଁ ହୁଁ ହୁଁଁ ଆଉ ତଳେ କେତେ ଟା ଦେଇଛୁ ଭଡା?
ତଳେ ହିଁ ଏପଟେ ତିନି ଯା ତିନି ଜଣ ସାଇଟ୍ ରେ ଯୋଉ ହ ଏପଟେ ଆଉ ପଛପଟେ ତିନି ଜଣ ଛଅ ଜଣ।
ହୁଁ ହୁଁ। କହିଲେ ଛଅ ହଜାର ୟାକୁ ଏଇଟା କମ୍ ପଇସା ଥିବ ଆଉ ନା।
ହଁ ଏଇ ସବୁ ତିନି ଏପଟେ ସବୁ ଏପଟେ ପଛପଟେ ଦି ଦି ହଜାର ଅଁ ତିନି ଜଣଙ୍କ ଛଅ ହଜାର ଏପଟେ ତିନି ହଜାର ଲେଖେ ଆଉ ତିନି ତିନି ଛଅ ତିନି ନଅ ହଜାର ନଅ ଛ ପନ୍ଦର ହଜାର ଆସୁଛି ଆଉ।
ଯେ ହଁ ହଉ ଯାହାହେଲେ ଇଏ ହେଲାଣି ପନ୍ଦର ଉପରେ ତୋର ସିଏ ଧଳେ ପଁ କୋଡିଏ ପଇଁତିରିଶ ପଇଁତିରିଶ ହଜାର ଟଙ୍କା ତୋର ଘର ଖର୍ଚ୍ଚରେ ଚଳିଯିବ ଆଉ।
ଲୋନ୍ ଚାଲିଛି ନା।
ହଁ ଲୋନ ଗୁଡା ଆଉ କଣ ସୁଜା ସୁ ସୁ ଆଉ କଣ ସବୁଗୁଡା ଖର୍ଚ୍ଚ କରିଦିଅନ୍ତ କି? ବଗାର ଆଉ ଯାନ୍ ଯାଉନି କି ସେଠିକ ଅଫିସି?
ହଁ ତାଙ୍କର ଏଇନା ଚାଲିଚି ନା ଜୋରସରେ ସେ ବା ପ୍ରେସିଡେଣ୍ଟ ହେଇଗଲେଣି।
ହୁଁ। ସେ ଆଇଲାଣି ବହୁତ ଦିନ ହେଲା ଆଉ।
ସେ ନମ୍ବରୱାନ୍ ଆୱାର୍ଡ ପାଇଲେ ତ।
ହୁଁ ହୁଁ।
ହଁ ଚା ଚାରିଶହ ଭିତରେ ଚାରିଶହ ଚାରିଶହ ଏ କିରେ ଏଁ ସିଏ ଦଶ ଜଣ ସିଲେକ୍ଟ ହେଲେ ଦଶ ଜଣ ଭିତରୁ ଇଏ ଏକ ନମ୍ବରରେ ରହିଲେ ଚାରିଶହକର ଭିତରୁ ଏକ ନମ୍ବର ୱାନରେ ରହିଲେ ଆଉ ପ୍ରେସିଡେଣ୍ଟ ହେଲେ ମିଡିଆ ସେଲ୍ ର ପ୍ରେସିଡେଣ୍ଟ ହେଲେ।
ସେ ସେଇ ସମାଜରେ ବା।
ହୁଁ ହୁଁ। ସମାଜରେ ମାନେ ସବୁ ତ ପେପର ଇଏ ଧରିଛନ୍ତି ନା ସବୁ ଅଲ୍ ପେପର ସେ ଧ ସେ ସ ତାଙ୍କ ଅଫିସ ଟା ହଉଛି ସମାଜ ଅଫିସ୍ ବକ୍ସି ବଜାର।
ହଁ ହଉ ଆଉ ତାନ୍ ତାହାନେ ଆସିକି ଶୋଇପଡିଚନ୍ତି ନାଇଁ କି?
ହଁ ଆମେ ଯାହା ଯାହା ସାଙ୍ଗ ଆମ ଆଙ୍କର ମୋର ତ ଯାଇଥିଲୁ ଛୁଆ ତ ଯାଇନଥିଲେ ସତସଙ୍ଗ ସରିଲା ଆମ ସାଙ୍ଗ ହେଇକି ଆଇଲୁ ଆଉ। ସାଙ୍ଗ ହେଇକି ଯାଇଥିଲୁ। ହଁ ସେଇ ବକ୍ସି ବଜାର। ପା କେନ୍ଦ୍ର।
ହୁ ହୁଁ। ଆ ଇ।
ଆ ଆଜି ପ୍ରତିଷ୍ଠା ହେଇଥିଲା। ତ କେନ୍ଦ୍ର ପ୍ରତିଷ୍ଠା ଆଜି ତିଆରି ହେଇଥିଲା। ପ୍ରତିଷ୍ଠା ଦିବସ ପାଇଁ ସତ୍ ସଂଗ ହଉଥିଲା।
ହୁଁ ପୁଣି ଉଠିକି ସନ୍ଧ୍ୟାବେଳେ ସେ ଯିବେ ଆଉ ନା।
ହଁ ଉଠିକି ସନ୍ଧ୍ୟାବେଳୁ ଯିବେ। ପ ସନ୍ଧ୍ୟାବେଳେ ଆଉ ପେପର ବାହାରୁନି। ସକାଳ ପେପର ଅଛି । ସନ୍ଧ୍ୟାବେଳକୁ ଯୋଉ କଲେକ୍ଟ କରିବେ ପଇସା।
ହୁଁ। ହଁ ହ। ଆଉ ଇଏ ଯୋଉ ଏ ତ ଆଇଥିଲେ ଉଁ ତୁତୁନା ହଇତ ଆସିଥିଲା ସେଥିପାଇଁ ସାଙ୍ଗେ ସାଙ୍ଗେ ପଳେଇଲା କାଳେ ନା।
ହଁ ଟୁଟୁନା ନା ଅଞ୍ଜଳି ସବୁ ଯାଇଥିଲେ। ଟୁଟୁନା ନା ଯାଇ ନଥିଲେ କି ସାଙ୍ଗେ ସାଙ୍ଗେ ପଳେଇଲେ। ତା ପରଦିନ ସକାଳୁ ଆଉ ରହିନାହାନ୍ତି ।
ଆଉ ମିଟୁ ନାନା କଣ କରୁଛି କିଲୋ?
ମିଟନ ସେ ଅଛି ପାତ୍ର ଇଲେକ୍ଟ୍ରୋନିକ।
ଓହ। ନାଇ ଆଗଭଳିଆ ଚେଞ୍ଜ ହେଲାଣି ନା ସେଇନ୍ତି ଖର୍ଚ ବାର୍ଚ୍ଚ କରୁଛି?
ଆ ଚେଞ୍ଜ ହେଲାଣି ଆଉ ଆଗ ଭଳିଆ ଆଉ ସେଟ ପରିବାର ଭିତରେ ପଶିଲା ବାହାଶାହା ହେଇସାରିଲାଣି ଛୁଆଟେ ଚେଞ୍ଜ ହେଲାଣି ତାର ନିଜେ ଚଳେଇବ ତା ପରିବାରକୁ ଆଉ ଆଉ ଆଉ ଏତେ ଖର୍ଚ୍ଚ କରିପାରିବ?
ହୁଁ ହ। ହଉ।
ହ ହଉ ତା ହେଲେ।
ହଉ।
ହଁ ହୋ।